ହୁଁ କଣ କରୁଛ ହୁଁ
କଣ କରିବି ଏଇଠି ବସିଛି ଆଉ ଏଇ ନେଟୱାର୍କ ପ୍ରୋବ୍ଲେମ ଟିକେ ହଉଛି ଆଉ
ହଁ ତ କେଉଁଠି ତମେ ଅଛ କି ବାହାରେ ନା ଘର ଭିତରେ
ବାହାରେ ଅଛ ନା କଣ?
ହଁ ବାହାରେ ଅଛି
ବାହାରେ ଥାଇକି ବି ନେଟୱାର୍କ ଇସ୍ୟୁ ହଉଛି। ତମର ଏଇଟା କୋଉ ସିମ କି?
ଜିଓ
ହଁ ଜିଓ କାଇହିଁ ଇସୁ ହଉଛି କେଜାଣି ଏମତି ତମ ବର୍ଷା ହେଇଛି କି ସେପଟେ
ଆଜି ଅଳ୍ପ ବର୍ଷା ହେଇଛି।
ଦୟାକରି ଟିକେ ମାନେ ଆଉ କୋଉଠିକି ନହେଲେ ଚାଲିକି ଏମିତି କଥା ହୁଅ ନହେଲେ ମାନେ ଫୋନ୍ଟା କଟିଯିବ
ଚାଲିକି ଗଲା ହେଲେ ହବ ଯେ ମତେବି ଲାଗୁଚି ଚାଲିକି କୋଉଠି କାଳେ କଟିଯିବ ଶୁବୁଛି।
ହଁ ଶୁଭୁଛିତ ମୋ ଭୟସ ଠିକ ଠାକ ଶୁଭୁଛି ତମକୁ।
ହଁ ହଁ।
ଓ ହୋ।
ଆଉ କଣ କରୁଥିଲେ?
ହଁ ଏଇଠି ବସିଛି ଆଉ କଣ କରିବା।
ହଁ।
କି ଗରମ ଯୋଗୁ ଟିକେ ମୁଣ୍ଡ ଟା ବିନ୍ଧା ହଉଛି ତ ଭଲ ଲାଗୁନି।
ହୁଁ।
ଆଜି ହିଁ ଦେହ ଟା ବହୁତ ଖରାପ ଲାଗୁଛି। ଗରମ ଯୋଗୁ
କାଇଁ?
ଏଇ ଆଜି ଟିକେ କଣ କହିଲେ? ହ୍ୟାଲୋ
ହଁ ହଁ।
କଣ କହିଲେ?
ହଁ କୁହ ମୁଁ ବିଲ ଆଜି କଣ ଦେହ ହେଇଛି?
ସେ ବଉ ହଁ ଟିକେ ମୁଣ୍ଡ କାଇଁ ବିନ୍ଧା ହଉଛି ତ
ଓହୋ। ଅହଁ।
ଏମିତି ଟିକେ ଖରା ଫରା ମୁଣ୍ଡରେ ପଶିଗଲେ ହୁଏ ଆଉ।
ହୁଁ ହୁଁ। ଏତେ ସମୟ ବାଥ୍ ରୁମ୍
ଆଉ ଆଜି ଗରମ ଟା କେମିତି ହଉଛି?
ହଉନି ଜମା।
ହାଁ କଣ କହିଲେ ହଉନି?
ନାକ ଆଁ। କଣ ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ହୁଁ।
ହଉ
କୁହ?
ହେଲେ ଆଜି ଗରମ ଜମା ହଉନି?
ହୁ ମଜାକ ରେ କହିଲି।
ଏ ମୁଁ କହୁଛି ସତରେ ଆଜିିସିଆଡେ ହଉନି ବୋଲି।
ହ
ମୁଁ ଭାବିଲି ଆପଣଙ୍କ ଆଡେ ବୋଧେ ଆଜି ଗରମ ଲାଗି
ନା ନା ପ୍ରବଳ ଖରାକୁ ପ୍ରବଳ ଗରମ।
ହଉଲ ବର୍ଷା ହଉଥିଲା ଟିକେ ଥଣ୍ଡା ହେଇଯାଇଥିଲା। ଏଇ
ହୁଁ ପ୍ରବଳ ହଉ।
ଏଇ ଗରମରେ ଲାଗୁଛି ଯେମିତି ଦେହ ପୁରା ଅସୁସ୍ଥ ହେଇ ହେଇଯାଉଛି।
ହୁଁ ଯାହା କହିଲ।
ଆଜି ଟିକେ ମୁଁ କାମ ଥିଲା ଟିକେ ସର୍ଭେ।
ହୁଁ ହୁଁ।
ଗାଁ ରେ ଯାଇଥିଲି କରିବା ପାଇଁ ସେଥି ପାଇଁ ଟିକେ ବଛି ମୁଣ୍ଡ ଟା।
ସର୍ଭେ ମାନେ ଆମର ଏଇ ଯୋଉ ଭୋଟର ଆଇଡି କାର୍ଡର କିଛି ହଉଛି ନା କଣ?
ନା ସେଥିରେ ମୋ ମା ନାହାନ୍ତି ମୁଁ ବହୁତ ସିଆର ପି ଅଛନ୍ତି। ସି ଆର୍ ପି ମାନେ ଏ ସ୍ ଏ ଚ୍ ଜି ଯୋଉ ଥାଏ। ଏ ସ୍ ଏ ଚ୍ ଜି ର ଯେତିକ ମେମ୍ବର ଆମର ରହିଛନ୍ତି। ହ୍ୟାଲୋ ଯେତିକି ଏ ସ୍ ଏ ଚ୍ ଜି ଅଛି ତା ଦେହରେ। ଯେତିକି ମେମ୍ବର ରହିଛନ୍ତି। ସେମାନଙ୍କ ରେନୁ ହଉଛି ମାନେ ଏଶ ଚିରେ। କେତେ ଜଣ ମେମ୍ବର ଥିଲେ ତାଙ୍କରୁ କି ଅଛନ୍ତି କି ମରି ମାନେ ବଞ୍ଚିଛନ୍ତି କି ନାହାନ୍ତି ସେମିତି ଆଉ। ବର୍ଷକୁ ଥରେ ରରେନ୍ୟିୁ ହୁଏ ଆଉ। ହୁଁ
ଆଚ୍ଛା ଆଚ୍ଛା ଆଚ୍ଛା।
ଏ ଯାଇଥିଲି ତ ଟିକେ ଭଲ ଲାଗୁନି।
ଓହୋ ଟିକେ ଟାୟାର୍ଡ ଲାଗୁଥିବ ଆଉ।
ବହୁତ୍।
ଖାଇ ପିଇକି ଶୋଇ ପଡିବ ଆଉ କଣ ଏଇନି ରାତିରେ କାମ ଆଉ ଅଛି।
ହଁ ବାହା ଖାଇକି ଶୋଇବା ଆଉ।
ହଁ ହ। କର୍ମମୟ ଜୀବନ କର୍ମ ନ କଲେ କେମିତି କଣ ହବ କହୁନ।
ଯାହାବି ହଉ ଏ ଏମିତି ଖରାରେ ବୁଲିକି କଣ ଆମେ କାମ କରୁଥିଲୁ କି ବଉର ଖାଲି ଟିକେ ଆ ପ୍ରୋବ୍ଲେମ ହଉଛି ବୋଲି ମୁଁ ଟିକେ କରିଦଉଛି ଆଉ। ଯାହା ପଢୁଥିଲୁ ଘରେ ରହିକିନା ଆଉ ଆଉ ବାହାରକୁ ଯାହା କଲେଜ ଯାଆଆଉଏମିତି କାମ
ହଁ।
ଟିକେ ଟାୟାର୍ଡ ଲାଗୁଚି ଆଉ
ସେଇଆ।
ଇଏ ତ କିଛି ନୁହଁ ଆଗକୁ ତ କେତେ ଷ୍ଟ୍ରଗଲ କରିବାର ଅଛି।
ହଁ ତ ଧୀରେ ଧୀରେ ଏଇ ଛୋଟ କାଟିଆ ର ଷ୍ଟ୍ରଗଲ କଲେ ଆଗକୁ ଯେ ଏତେ ବଡ ଇଏ ଆସିଲେ ବି କିଛି ଅସୁବିଧା ନାହିଁ।
ହଁ। ସେଥିପାଇଁ
ଯା ହଉ ଭଲ ଏ ଏତିକି ତ ଭଲ ଲାଗିଲା ଯେ ତମେ ତମ ବୋଉଙ୍କୁ ହେଲ୍ପ କରୁଛ। ବୋଉ ନା ମା ନା କଣ ଡାକ କଣ ତମେ ମା ତ ନା ବୋଉ ଆଚ୍ଛା। ଯାହାବି ହଉ ଏତିକି ତ ଖୁସି ଲାଗୁଛି ଯେ ତମ ମାଆଙ୍କୁ ତମେ ହେଲ୍ପ କରୁଛ ଆଠୁ ବଡ ମାନେ କଥା କଥା ଆଉ କଣ ହେଇପାରେ ସିଏ ତ ଯେତିକି ତମ ସିଏ ତ ନାଇଁ ସିଏ ତମ ପାଇଁ ଯେତିକି କରିଛନ୍ତି ଇଏ ତ କିଛି ବି ନୁହେଁ ତା ଆଗରେ କହିବା
ହଁ ସେଇଟା ତ ମୁଁ କେବେ ସୁଝିବା ଗୋଟେ ମା ର ଋଣ କେହି ସୁଝି ପାରନ୍ତିନି ମୁଁ କେମିତି ସୁୁଝି ପାରିବି ମୁଁ ବି କୋଉଠୁ ଇଏ। ମାନେ ମତେ ଭଲ ଲାଗିନି କି ଏଇ ଯୋଉ କାମ ଟା ତାକୁ ଆସିବନି ଠିକ୍ ଅଛି। ତ ସିଏ ଯେତେବେଳେ ଆଉ ମୁଁ ପଢିବାକୁ ଧର ଏବେ ସିନା ମୁଁ ଅଛି ବୋଲି ସେଇଟା ମୁଁ କରିଦେବି ବୋଲି ଆସୁଛି ମୁଁ ଯଦି କ ଥାଇକି ବି ତାକୁ ମନା କରିଦେବି ତାହେଲେ ସିଏ ଆଉ କାହା ପାଖକୁ ଯାଉଥିବ। ସେ ମନା କରି ମନା କରିଦଉଥିବେ। ସେଇଟା ବି ଗୋଟେ କଥା ଭଲ ଲାଗିବନି ଦୁଇରେ ସେଯଦି ମନା କରିଦଉଥିବ ମୋ ବୋଉ ର ଦରକାର ହଉଥିବ ଠିକ୍ ଟାଇମ ରେ ମୋ ବୋଉ କରିପାରୁନଥିବ। ସେ କହିଁ ଟେନସନ ନବ ମୁଁ ସେଥିଲାଗି କରିଦିଏ ଆଉ।
ଯାହ ତମର ସ୍କୁଟି ଅଛି ନା କଣ?
ହଁ ସ୍କୁଟି ଅଛି ଏଇଟା ଫୋନରେ ହଉଛି ଫୋନରେ ବ ତାଙ୍କର ଗୋଟେ ଆପ୍ ଅଛି ତାଙ୍କର ବ୍ଲଗ ଇଏ ତରଫରୁ ଗୋଟେ ଆପ୍ ଅଛି ତାଙ୍କ ଗ୍ରୁପ ର
ଓହୋ।
ଲୋକସ ବୋଲି ଗୋଟେ ଆପ ଅଛି ସେଥିରେ ତାଙ୍କର ସବୁ ରେନୁ ତାଙ୍କ ଡିଟେଲ ସବୁ ମେମ୍ବର ମାନଙ୍କର ସେଇଟା
ଓ ହୋ।
ଏମତି ଆଉ ତ ଆମ ବୋଉ ମାନେ ତ ଏତେ ଫୋନ୍ ବିଷୟରେ ଜାଣିନାହାନ୍ତି। ଫୋନ୍ ଏବେ ସେମାନେ ଶି ଶିକୁଚନ୍ତି ଏବେ ନର୍ମାଲ୍।
ନୂଆ ନୂଆ ଶିକୁଚନ୍ତି ତ ଟାଇମ୍ ଲାଗିବ ଟାଇମ୍ ଲାଗିବ।
ସେମାନେ ଜାଣିଚନ୍ତି ଏଇ ଯଉ ଆମ୍ ଭେରିଫାଇ କରିବା କାହାପରେ ଓଟିପି କେମିତି ଯିବ କଉଠି କେମିତି ମରାଯିବ ସେଇଟା କଣ ସିଏ ଜାଣିଚନ୍ତି କି। ପ୍ରୋସେସ୍ ଗୁଡା ସେମାନଙ୍କୁ ଜଣା ନାହିଁ ନା।
ହଁ। ୱାନ୍ସ୍ ଥରେ ଜାଣିଗଲା ପରେ ସବୁ ଜିନିଷ ସମସ୍ତେ କଣ ଜାଣିଥାନ୍ତି।
ଗୋଟେ କଥା ବି ଗୋଟେ କଥା ବି କଣ କହିଲେ ଗୋଟେ ଜିନିଷ ହେଲା ଗୋଟେ ଲାଇନ୍ ରେ ହେଲେ ସେମାନେ ଜାଣି ପାରିବେ। ସେ ଡିଫରେଣ୍ଟ୍ ସବୁ ହଉଚି ନା ଅଲଗା ଅଲଗା କାମ ଦଉଚନ୍ତି ତ। ସେ ଜାଣି ପାରୁନାହାନ୍ତି ସେଟା।
ହଁ।
ହଁ। ଆମେ କିଛି ଏବେ କରିନୁ ବୋଲି ସେ ଟିକେ କଷ୍ଟ କରୁଚନ୍ତି ଆମେ କିଛି କଲେ ଇଏ ରହିବେ ଆଉ ଘରେ ଆଉ। ତି ଆଉ।
ଛ ହ କୁଆଡେ ଗଲା କୁଆଡେ ତିନିଶ ଟଙ୍କା ପୁରା ଗୋଲ। ହାଲୋ।
ହାଲୋ।
ଏମିତି କଥା ଆଉ ଯାହା ହଉ ତମେ ତ ଏତିକି କରୁଚ ଆଉ କେତେ ବଡ କଥା।
ହଁ ବା କଣ କରିବା।
ଆଉ କଣ ହଉ ଯାଅ। ତମେ କଣ କର ମୁଁ ଯାଉଚି ଟିକେ କଣ କରେ ଆଉ।
ଆଚ୍ଛା ଆଉ।
ହଉ -ହଉ।